ଫୋନ୍
ହଁ ହଁ, ଶୁଭ ଅପରାହ୍ନ।
ହଁ ହଁ ଶୁଭ
କଣ କରୁଥିଲେ, କଣ କରୁଥିଲେ?
ଏଇ ବସିଥିଲି ଆଉ ହୁଁ ବସିଲି ଆଉ।
କଣ ଖାଇଛନ୍ତି ଆଜି ଲଞ୍ଚ ରେ?
ହୁଁ ମୁ ଆଜି ଖାଇଛି ପଖାଳ ଭାତ
ବି ଶୋଇଥିଲି।
ଓହୋ ମୁଁ ଖାଇଥିଲି ପଖାଳ ଭାତ। ଆଉ ଭଜା ହାରିକି ଏମିତି ଖାଇଥିଲି, ଆଉ। ଆଜି ଜମା ବାହାରେ ଖାଇନି ମାନେ କ୍ୟାଣ୍ଟିନରେ ଖାଇନି। କାଲି ରୋଷେଇ କରିଥିଲୁ। ତ ମୁଁ ସେଇଠି ଖାଇଥିଲି ଆଉ। ଆଉ
ହ ଆପଣଙ୍କର କ୍ଲାସ ସରୁଛି କେତେବେଳେ?
ଆଉ ସେଇ ପାଖାପାଖି ସରିଯାଉଛି ଗୋଟେ ସାଢେ ଗୋଟେ ଏମିତି ସରୁଛି ଆଉ। ଆଉ ହେଲା ମୁଁ କହିଲି କି ଆପଣ କୁଆଡେ ଏବେ ବୁଲିବାକୁ ଯାଇଥିଲେ ନା ରଜରେ?
ରଜ ରେ ମୁଁ କୁଆଡେ ଯାଇନଥିଲି। କେବଳ ଭୁବନେଶ୍ୱର ଯାଇଥିଲି ସମର ଭେକେସନ ରେ।
ଓହୋ। ଭୁବନେ ରେ ସେଠି ରଜ କେମିତି କଣ ପାଳନ କରାଯାଏ। ମତେ କହିଲେ?
ଅ ରଜ ତ ଆମ ଗାଁ ରେ ମୁଁ ଥିଲି। ରଜ କଥା କହିବାକୁ ଗଲେ ଆମ ଗାଁରେ ଚାରି ଦିନ ରଜ ହେଇଛି ଲାଷ୍ଟ ଦିନଟା ଆମର କମ୍ପିଟିସନ ହେଲା। ଆ ଛୋଟ ପିଲାମାନାନଙ୍କୁ ନେଇକି ତ ଅ ସେଠି ବି ବହୁତ ସାରା ଡ୍ୟାନ୍ସ କଲେ ବହୁତ ମଜା କଲେ। ଆଉ ସମସ୍ତେ ଯିଏ ବି ଜବ କରିଥିଲେ ବାହାରେ ସେ ସବୁ ଆସିଥିଲେ, ଜଜ ହେଇଥିଲେ। ଭଲ ଲାଗୁଥିଲା ସେମାନେ ବି ପାର୍ଟିସିପେଟ କରିଥିଲେ। ଛୋଟ ପିଲାମାନଙ୍କ ସହିତ। ହଉ ସେମାନେ ପଇସା ଦେଇକି ବି ପୁରସ୍କୃତ କରିଥିଲେ। ଯୋଉମାନେ
ପ୍ରଥମ ବିଜେତାଙ୍କୁ କେତେ କଣ ଦେଇଥିଲେ? ଆମର ତ ବି ସେମିତି ପ୍ରତିଯୋଗିତା ହେଇଥିଲା। କିନ୍ତୁ ଆମର ସବୁ ସାର୍ଟିଫିକେଟ ଆଉ ହେଲା ଆମର ଯାହା ଟ୍ରଫି ଦିଆଯାଏ। ସେଇୟା ଆଉ ଗୋଟେ ଆଉ ପଇସା ବି ପଚାଶଶ ଟଙ୍କା ଏମତି ଦିଅ ମାନେ ଦେଇଥିଲେ। ଯେତିକି ଦେଇବେ ହାଡଙ୍କୁ ମାନେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପଚାଶ ଟଙ୍କା। ଆଉ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା କୁ ଶହେ ଟଙ୍କା ଆଉ ଯିଏ ପ୍ରଥମ ସ୍ଥାନ ଅଧିକାର କରୁଛନ୍ତି ତାଙ୍କୁ ହଉଛି ଦୁଇଶହ ଟଙ୍କାରେ କୃତ କରାଇଥିଲା। ତୁମର କେମିତି?
ଆମର
ମାନେ ଆମର ଯ ଫାଷ୍ଟ ହେଇଥିଲା ପ୍ରଥମ ସ୍ଥାନ ଯ କରିଥିଲେ ଧିକା ତାଙ୍କୁ ମିଳିଥିଲା ଏକ ହଜାର ଟଙ୍କା
ଆରେ ବା ବଢିଆ ତାହେଲେ ତାହେଲେ ବହୁତ ଅଛି ଡ ଉନ୍ନତି ତାହେଲେ ଅଛି ଆଉ
ହଁ ମାନ ଯୋଉମାନେ ଜବ କରିଥିଲେ ସେମାନେ ଆସିଥିଲେ ନା ସେମାନେ ସେ ଫୋନ କୁ କିଛି ଦେଇଥିଲେ ସେଇମାନେ ହିଁ ହଁ ସେମାନେ ନିଜେ ହିଁ ଦେଇଥିଲେ। ଏତେ ବଢିଆ ଟ୍ୟାଲେଣ୍ଟେଡ ଛୁଆ ଥିଲେ ତ ତାଙ୍କୁ ସେଥିଲାଗି
ତାଙ୍କୁ ତ ଖୁସିରେ ହିଁ ଦେଇଦେବେ ଆଉ ସେମିତି ଆମର ବି ଆରଥର ଅଧିକା ଟିକେ ଆ ଥିଲା କିନ୍ତୁ ଏଥର ଟିକେ କମି ଯାଇଛି ଯେହେତୁ ଆମର ସାଇଟ ରେ ପ୍ରମାଣ ପତ୍ର ଥିଲା ଏବଂ ଟ୍ରଫି ମଧ୍ୟ ଆଉ ତା ସହିତ ପଇସା ମଧ୍ୟ ଦେଇଥିଲେ। ଆଉ ଶେଷରେ ଯୋଉମାନେ ବିଜେତା ମାନେ ଯେତିକି ଏ ସବୁ ହେଇଥିଲେ ଆମର ସେମାନଙ୍କ ଉଦ୍ଦେଶ୍ୟରେ ଆଗକୁ ବଢିବାରେ କିଛିଟା ଭାଷଣ ରଖାଯାଇଥିଲା। ଥିଲା ମଧ୍ୟ ସେଇଟା ଅତ୍ୟନ୍ତ ସୁଖପ୍ରଦ ଶେଷ ପର୍ୟରେ।
ବହୁତ ମଜା ଆସିଥିବ ନା ମୁଁ କହିଲି ବହୁତ ମଜା ଆସିଥିବ।
ହୁଁ ହୁଁ ହୁଁ। ସେଇଟା ତ ନ କହିବା ମାନେ ବର୍ଣ୍ଣନା କରିପାରିବିନି ଏତେ ଭଲ ଲାଗେ ରଜ ହଉ କି ଯେ କୌଣସି ପର୍ବ ପର୍ବାଣି ଆମ ଓଡିଆ ପରମ୍ପରାରେ ଉଠ ତ ସେଥି ତ ସେଥିପାଇଁ ତ ଏବେ ସବୁ ବାହାର ଦେଶର ଲୋକ ଓଡିଆ ପରମ୍ପରା ହଉ ଖାଦ୍ୟ ହଉ ଚାରଚଳନ ଜୀବନଶୈଳୀ କୁ ଆଧାର ଯେତିକି ସବୁ ଯାହାବି ର ତାକୁ ଅନୁକରଣ କରୁଛନ୍ତି। ତ କିଛି ମହତ୍ୱ ରହିଛି ବୋଲି ସିନା।
ହଁ ଆପଣଙ୍କ ରଜରେ କଣ ଖାଇ କଣ ଖାଇଥିଲେ ଆପଣ କଣ ମାନ
ରଜ ତ ଏଥର ରବିବାର ରବିବାର ପଡିଥିଲା ରବିବାର ପଡିଥିଲା ପ୍ରଥମ ରଜ ତ ସେଦିନ ମୁଁ ସକାଳୁ ଆ ଉଠି ଯାଇଥିଲି ଶୀଘ୍ର ତଥାପି ପାଞ୍ଚଟା ଭୋର ପାଞ୍ଚଟାରେ ଉଠିଥିଲି। ଆଉ ତାପରେ ନିତ୍ୟକ୍ରମ ସାରିକି ଗା ଦେଇକି ଆସି ଯାଇଥିଲି ତାପରେ ଆମର ଠାକୁର ସେ ଡ୍ରେସ୍ ଯୋଉ ପୂଜା କରାହେଥିଲୁ ପିନ୍ଧିଲୁ। ପିନ୍ଧିକି ମହ ପ୍ରଣାମ କୁୁ ତାପରେ ମଧ୍ୟ ପିଠା ଏମିତି ଗୁରୁଜନ ମାନଙ୍କୁ ଯାହାକୁ ପ୍ରଣାମ କରିବା କଥା କଲୁ ତାପରେ ପିଠା ମିିଠା ଯାହା ଥିଲା ପୋଡ ପିଠା ଆରିସା ପିଠା କାକରା ପିଠା ଆଉ ଆମର ସକୁଳି ପିଠା ତ ନିହାତି ତି ସବୁଥର ହିଁ ପର୍ବପର୍ବାଣୀ ସବୁ ପର୍ବପର୍ବାଣୀ ରେ ହବା ନିହାତି ବିଧେୟ ଆଉ ମଟର ତରକାରୀ କୁ ଖିଆ ଯାଇଥିଲା। ତାପରେ ତ ଯାହା ସଜବାଜ ହେଇଥିଲୁ ତା ପୂର୍ବରୁ ଖାଇବା ପୂର୍ବରୁ ଅଳତା ନାଇଁବା ତ ଆଉ ହେଲା ଯାହାବି ଲଗେଇବା ଅଳଙ୍କାର ଲଗେଇକି ତାପରେ ଖା ପି ସାରିକି ତାପରେ ଦୋଳି ଦୋଡି ଖେଳିବା ପାଇଁ କି ତାପରେ ବାହାରି ଯାଇଥିଲୁ। ମୁଁ ଆଣିଥିଲି ହୁଁ। ହୁଁ, ଏଇଥର ଲେହେଙ୍ଗା ଅଣା ଯାଇଥିଲା ଗୋଟେ। ଆଉ ହେଲା ଆଣିଥିଲି ଆ ଗାଉନ ମାନେ ଗୋଟେ ଲଙ୍ଗ ଫ୍ରକ୍ ଟେ ଆଣିବି। ଯୋଉଟା କି କି ପାଦ ଅଛି ଗୋ ପାଦ ତଳକୁ ହଁ। ପାଦ ପର୍ଜନ୍ତ ଥିବ ତି ମାନେ ମତେ ଆମ ଓଡିଆରେ ସେଇଭଳିଆ ହିଁ ତାକୁ ବହୁତ ଭଲ ଲାଗେ। ଉଁ
ହଁ, ସାଢି କେବେ ପିନ୍ଧିଛନ୍ତି?
ହଁ ଶାଢୀ ମୁଁ ନିହାତି ପିନ୍ଧେ ଯେହେତୁ ଆମେ ଓଡିଆ। ହୁଁ ହୁଁ ଶାଢୀ ମଧ୍ୟ ମୁଁ ତୃତୀୟ ରଜ ଦିନ ପିନ୍ଧିଥିଲି। ଅ ଆମର ଏଠି ଅଛନ୍ତି ନା ସବୁ ବଡ ଦିଦି ମାନେ ସେମାନେ ପିନ୍ଧନ୍ତି ତ ତାକୁ ଇଏ କରିବି ମତେ ବି କହିଥିଲେ ବିନ୍ଧିଆକୁ। ମୁଁ ବି ସେ ଆମ ଓଡିଆର ମୁଖ୍ୟ ହଉଛି ଶାଢୀ। ତ ଏବେ ବାହାରରୁ ବି ବହୁତ ମାନେ ଦେଖ ଦେଖୁଛନ୍ତି, ଆମ ଓଡିଆଙ୍କୁ ଦେଖିକି ହିଁ ଶାଢ଼ୀ ପିନ୍ଧୁଛନ୍ତି। ଯାହାକି ତାଙ୍କର ପୋଷାକ ଜିନ୍ସ ହେଲା ଆଉ ଟପ୍ ହେଲା ତାଙ୍କର ସେଇ ଭଳି ପୋଷାକ କିନ୍ତୁ ଆଉ ଶାଢୀ ପିନ୍ଧିଲେଣି କାରଣ ଆମ ଶାଢୀ ଏମିତି ହିଁ ସୁ ମାନେ ଗୋଟେ ନାରୀ ପାଇଁ ପ୍ରଥମ ହଉଛି କି କୁହନ୍ତିନି ଶଢୀ ହିଁ ମୁ ସେ ଏମିତି ସୁନ୍ଦର ଲାଗେ ଆଉ କୋଉଥିରେ ହିଁ ଲାଗେନି। ନାରୀ ପାଇଁ ପ୍ରଯୋଜ୍ୟ ହିଁ ଶାଢୀ। ନା କଣ କହୁଛନ୍ତି?
ହଁ ଶାଢୀ ସହିତ ପୁଣି ଗହଣା ବି
ହଁ ସେ ତ ପୁରା ଯେମିତି କୁହନ୍ତିନି ପଦ୍ମ ମାନେ ପଙ୍କ ଭିତରେ ପଦ୍ମ। ସେ ଯେ ତେ ମଣିଷଟେ ଯେତେ ଅସୁନ୍ଦର ହେଇଥାଉ, ଯଦି ଶାଢୀ ପିନ୍ଧିଥାଏ ନା ସେ ଗୋଟେ ଅଲଗା ପ୍ରକାର ଚମକ୍ ତାର ଆସିସି ଥାଏ।
ଆପଣ ବି ନିହାତି ଭାବରେ ଚ଼ମକୁ ଥିବେ। ଯେହେତୁ ଆପଣ ଶାଢୀ ପିନ୍ଧିଥିଲେ।
ହୁଁ, ଆଉ ଆପଣ ପିନ୍ଧନ୍ତିନି କି?
ମୁଁ ମୁଁ କେବେ ଗୋଟେ ରଜରେ ପିନ୍ଧିଥିଲି ଯେବେ ମୋ ଭଉଣୀ ମାନେ ଥିଲେ। ମାମୁଁ ଘରେ ଥିଲି।
ଆଉ ତାପରେ ଏବେ ମୁଁ ପିନ୍ଧିନି।
ହଁ ମତେ କିନ୍ତୁ ପିନ୍ଧିବାକୁ ବହୁତ ଇଛା। ମତେ ମୋ ମାମୁଁ ଘରକୁ ଗଲେ ମାଉସୀ ଝି ଝିଅ ମାନେ ସମସ୍ତେ ଆସିଥାନ୍ତି। ତ ସେଇ ଟାଇମ୍ ରେ କେବଳ ମୁଁ ଶାଢୀ ପିନ୍ଧିପାରେ।
ହୁଁ ନିହାତି ଭାବରେ। ପିନ୍ଧିବା ମଧ୍ୟ ପିନ୍ଧିବା ମଧ୍ୟ ଆବଶ୍ୟକ୍। କ କାରଣ ଆମ ଓଡିଆ ପରମ୍ପରାର ମୁଖ୍ୟ ହଉଚି ଶାଢୀ। ତ ଆମ ଓଡିଆ ପରମ୍ପରା ଆମ ନିଜର ସଂସ୍କୃତିକୁ ଆମେ ବଜାଇ ରଖିବା ପାଇଁ ନିହାତି ପ୍ରୟାସ କରିବା ଆବଶ୍ୟକ। କେତେବେଳେ କେମିତି କିମ୍ ପିନ୍ଧିବା ଦରକାର। ହୁଁ।
ହଁ ଏମିତିରେ ବି ଆମର ଫେରୱେଲ୍ ଫଙ୍କସନ୍ ହେଲେ ବି ମୁଁ ପିନ୍ଧିଦିଏ।
ହଁ ଆମର ବି ପିନ୍ଧାଯାଏ। ହଁ। ଆଉ ଏବେ କେମିତି କଣ ଚାଲିଚି? ପାଗ କେମତି ରହୁଚି ଏବେ?
ହଁ ପାଗ ଏବେ ଦୁଇ ଦିନି ହବ ଟିକେ ଖରା ହଉଚି। ଆଗରୁ ତ ଟିକେ ବର୍ଷା ହଉଥିଲା। ଏବେ ଦୁଇ ଦିନି ହେଲା ଟିକେ ଖରା ହଉଚି। ଆଉ ତ ଦିନ ବେଲା ଟିକେ ଗରମ୍ ଆଉ ରା ରାତି ବେଲା ପୁଣି ଘଡଘଡି ମାରିକି ବର୍ଷା ହଉଚି।
ଅ ହ। ନା ଆମର ମେଘ ଏବେ ଏପଟେ ହଉନି। ଖରା ତ ଛାଡିଥିଲା ଆଜି ଦିନ ସାରା ପୁରା ଖରା ହିଁ ଖରାରେ। ଏବେ ଟିକେ କାଆଁଳ କରିଚି। ତିନି ଦିନି ତଳେ ଆମ ଆଡେ ମେଘ ହେଇଥିଲା। ଏପଟେ ହେଇନି।
ଆପଣଙ୍କ ଆଡେ ଘଡଘଡି ମାରୁଚି ନା ସେମିତି ନର୍ମାଲ ବର୍ଷା ହଉଚି?
ନା ତିନି ଦିନି ତଳେ ମାରିଥିଲା ହେଇଥିଲା ଭଲସେ ମେଘ। ଏବେ ଏତେଟା ହଉଚି ମାରିନି। ଏବେ ଟୋଟାଲି ତ ହେଇନି ଏବେ କାଆଁଳ କରିଚି। ଆଉ ଆଜି କଣ କଣ ଖାଇଥିଲେ?
ଆଜି ମୁଁ ଭାତ, ଡାଲି କୋବି ତରକାରୀ ଆଉ ଆଚାର ଖାଇଥିଲି।
ଅ ହ। ମୁଁ ତ ପଖାଳ ଖାଇ ଦେଇଥିଲି ଆଜି ଆଉ। ମୋର ଯେତେବେଳେ ବି ଗ୍ୟାସ୍ ହେରି ମାନେ ଟିକେ ଯେତେବେଳେ କିଛି ମତେ ଅବାଗିଆ ଲାଗେ ମୁଁ ପଖାଳ ହିଁ ଖାଇଦିଏ। ଯେତେବେଳେ ପେଟ ଗରମ୍ ଭଳିଆ ଲାଗେ ହି। ଇଏ ସେ ମୁଁ ସେତେବେଳେ ଖାଇନିଏ ପଖାଳ। କାରଣ ମୁଁ ପିଆର ମୁଖ୍ୟ ହଉଚି ପଖାଳ ନା। କହିବାକୁ ଗ, ଓଡିଆ ମାନଙ୍କର ଅତି ପ୍ରିୟ।
ଆପଣଙ୍କର କଣ ଅ ଗ୍ୟାଷ୍ଟ୍ରିକୁ ଇସୁ କଣ ଅଛି ଆପଣଙ୍କର?
ହଁ ସେମି
କହୁଥିଲେ ଆପଣଙ୍କର ଜଣ୍ଡିସ୍ ନା କଣ ହେଇଥିଲା ବୋଲି ବୋଧେ।
ମତେ ଯଉଟା ଅଧିକ ପସନ୍ଦ ଯେମିତି ତେଲ ମସଲା ଅଧିକ ଯଦି ଖାଇଦିଏ, ନିହାତି ଏ ସବୁ ସମସ୍ତ ସ୍ତଙ୍କର ହେଇଗଲାଣି ଆଜିକାଲି ଗ୍ୟାଷ୍ଟ୍ରିକ୍ କମ୍ ମାନେ ପ୍ରାଏ। କିଛି ଯଦି ଅଧିକା ଫାଷ୍ଟ ଫୁଡ୍ ଖାଇଲ କି ଆଉ କଣ ଖାଇ
ମୋର ତ ମୋର ତ ନର୍ମାଲି ବିସ୍କିଟ୍ ପ୍ୟାକେଟ୍ ଖାଇଲେ ବି ମୋର ଗ୍ୟାସ୍ ହୁଏ।
ବିସ୍କୁଟ୍ ଓହଁ। ଦେଖି ଚାହିଁକି ଆଉ ଚଳିବେ ବାହାରେ ଯେହେତୁ ରହୁଚନ୍ତି। ସେଠି କଣ ବାପା ମା ରହିଚନ୍ତି କି, ନିଜକୁ ନିଜେ ଗାଇଡ୍ କରିବେ ନା। ସେଇଭଳିଆ କଥା ଆଉ ତୁ ଆପଣ
ସେ କରେ ଖାଲି ଚୁଡା ଆଉ କଦଳୀ।
ଓହୋ ଯୋଉଟା ଦେହକୁ ଯାଉଛି, ସେଇଟା ଖାଇବାଟା ହିଁ ବେଷ୍ଟେ। ଆଉ ସେଇଟା ଖାଇବେ, ତାପରେ କିଛିଦିନ ଯେତେବେଳେ ଆପଣଙ୍କୁ ଅନୁଭବ ହବ କି ନାଁ ମତେ ଏବେ ଖାଇ ହବ ସବୁ ଜିନିଷ କିଛି ଅଳ୍ପ-ଅଳ୍ପ ଅଧିକ ନୁହେଁ। ଅଳ୍ପ-ଅଳ୍ପ ଚେଷ୍ଟା କରିବେ ଖାଇବାକୁ। ନାଁ କି ମୁଁ ପୁଣି ଖାଇଦେବି ଅଧିକା ପୁଣି ମୋର ଦେହ ଖରାପ ହବ।
ତେଲ ମସଲା ହିଁ ମୁଁ ଏବେ ଅଧିକ ଖାଉଛି ହଷ୍ଟେଲରେ ଆଉ କଣ ଖାଇବୁ ତ ମୁଁ କହିବି ଘରେ ଥିଲାବେ ଳେ ମୁଁ ଗୋଟେ ଟାଇମ୍ ଚୁଡା କଦଳୀ ଖାଏ ନା, ତ ମୁଁ ଟୋଟାଲ୍ ମାନେ ଦେହ ଖରାପ୍ ହୁଏନି। ତେଲ ମସଲା ଖାଇଲେ ବି ଟିକେ ଡାଇଜେଷ୍ଟ ହେଇଯାଏ, କାହିଁକି ନା ମୁଁ ସଖାଳୁ ଖାଇଦିଏ।
ହଁ-ହଁ ନାଁ ଚୂଡା କଦଳୀଟା ବି ଆମର ବହୁତ୍ ପ୍ରୋଟିନ୍ ସେଥିରେ ରହିଛି। ଆଉ ମଧ୍ୟ ବହୁତ୍ ଭଲ, କିଛି ସାଇଡ କି ଛିବି ଆମର ଅସୁବିଧା କରେନି, ଦେହ ପାଇଁ ବହୁତ୍ ସୁସ୍ ସ୍ଥ ଶୀଘ୍ର ମଧ୍ୟ ହଜମ୍ ହବାରେ ସାହାଯ୍ୟ କରେ।
ହଁ ଆପଣ ମାଣ୍ଡିଆ ବି ଖାଇପାରିବେ।
ହୁଁ ମାଣ୍ଡିଆ ତ ସବୁ ଲାଗେ ଟିକେ କୁ ମାନେ କଲର୍ କୁ ଦେଖି ରଙ୍ଗକୁ ଦେଖେଇକି ପୁରୁଣା କିନ୍ତୁ ମୋର ତ ଅତି ପ୍ରିୟ ମାଣ୍ଡିଆ। ମାଣ୍ଡିଆ ର ଯୋଉ ଖିରି ହେଲା ପିଠା ହେଲା ତାର ଯେକୌଣସି କାକେରା ହେଲା ବହୁତ୍ ମତେ ପ୍ରିୟ ଲାଗେ।
ଏ ଭଲ।
ହୁଁ ଆଉ ସବୁଠୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ମାଣ୍ଡିଆରେ ଯେତିକି ଭିଟାମିନ୍ ଯେତିକି ପ୍ରୋଟିନ୍ ଅଛି ବା କି କୋଉଥିରେ ବି ସେତିକି ନାହିଁ, ଭରପୁର କୋଉଥିରେ ବି ନାହିଁ। ଆଉ ସେଇଟା ହିଁ ପେଟକୁ ବି ବହୁତ୍ ଥଣ୍ଡା ରଖେ ମଣ୍ଡିଆ। ପେଟକୁ ଥଣ୍ଡା ରଖିବା ସହ ଦେହକୁ ମଧ୍ୟ ବହୁତ୍ ହୁଁ ତନ୍ତୁ ଜାତୀୟ ପରା ସେଥିପାଇଁ ହୁଁ ଗ୍ୟାଷ୍ଟିକ୍ ହେଲା ଡାଇବେଟିକ୍ ପେ ସେଣ୍ଟ କୁହନ୍ତୁ କି ହାର୍ଟ ଆଟାକ୍ ପେସେଣ୍ଟ ହୁଅନ୍ତୁ କି ଯେ କୌଣସି ସମସ୍ତଙ୍କ ପାଇଁ ଏଇଟା ମାନେ ସମସ୍ତେ ହିଁ ନେଇପାରିବେ ଏଇଟା ବହୁତ୍ ମାନେ ସୁସ୍ଥକର ଖାଦ୍ୟଟି ମାଣ୍ଡିଆ, ମାଣ୍ଡିଆ ଖିରି ତ ମୋର ଅତି ପ୍ରିୟ ମୋ ମା ତ ଅଧିକାଂଶ ସମୟରେ ମୁଁ ଯେତେବେଳେ ଘରକୁ ଆସେ ସେତେବେଳେ ମମୋ ପାଇଁ ବନାନ୍ତି ନିହାତି, ମାଣ୍ଡିଆ ରଖାଯାଏ। ଆଉ ମୁଁ ଘରେ ଥିଲେ କମ୍ପଲସରି ଦୁଇ ଦିନରେ ଥରେ ତିନି ଦିନରେ ଥରେ ନିହାତି ପ୍ରାୟ ଟାଇମ୍ ହିଁ ହୁଏ ସେଗୁଡା। କାରଣ ମୋର ଡିମାଣ୍ଡ ଥାଏ। ଆଉ ସେଥିରେ ମାଣ୍ଡିଆ କ୍ଷୀରି ପାଇଁକି ବହୁତ୍ ମାନେ ତାକୁ ଚୁନା କରିଦବ। ଯେମିତି ବି ଗ୍ରାଇଣ୍ଡର ରେ ହଉ ଶୁଖେଇଦବ ପ୍ରଥମେ ତାକୁ ଧୋଇକି ଭଲସେ, କାରଣ ବାଲି ପଡେ ବାଲି ଆସିଥାଏ।